ହ୍ୟାଲୋ।
ହ୍ୟାଲୋ।
ହଁ ମୋ ଭଏସ ଆପଣଙ୍କୁ ସ୍ପଷ୍ଟ ଭାବରେ ଶୁଣ ଯାଉଛି ତ?
ହଁ ଶୁଭାଗଲା ଶୁଭାଗଲା କୁହନ୍ତୁ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ମୁଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ମୁଁ ବି ଭଲ ଅଛି।
କଣ କରୁଥିଲେ?
ହୁଁ ଆଜି ତ ମୋର ଗୋଟେ ସାଙ୍ଗର ବାହାଘର ଅଛି। ଆଉ ଆମେ ସବୁ ସାଙ୍ଗସାଥି ଯିବୁ ଏଇନେ ମିଶିକି ଯିବୁ କିନ୍ତୁ କଣ କରିବା ବର୍ଷା ତ ପ୍ରବଳ ମାତ୍ର ଯାତ୍ରାରେ ଆଜି ବର୍ଷା ହଉଛି ସକାଳକୁ ମାନେ ବର୍ଷା ହଉଛି ଏପର୍ଯ୍ୟନ୍ତ ଛାଡିିନି ଯାଏ ବର୍ଷା ଦେଖିବା ବର୍ଷା ଛାଡିଲେ ଯିବି ଭାବୁଛି ମୁଁ।
ଆପଣ ତାହେଲେ ଯିବେ କେମତି?
ନାଇଁ ଆମ ପାଖଟା ହିଁ ମାନେ ପାଖା ଆମର ଆଉ ଗୋଟେ ପାଖ ଗାଁଟେ ହିଁ ସାଙ୍ଗଟେ ବାହାରୁଛି ଯିବୁ
ଆଞା ଏବେ ପାଣି ମୁ ଏବେ ମୋର ମଧ୍ୟାହ୍ନ ଭୋଜନ ଏବେ ସାରିକି ଏଠି ଛାତ ଉପରକୁ ଆସିଚି ଟିକେ ଚାଲିବାପାଇଁ
ବର୍ଷା ହୋଉନିକି?
ନା ବର୍ଷା ହେଇନି କିନ୍ତୁ ଆକାଶ ପୁରା କଭର କରିକି ରଖିଛି। ପୁରା ବାଦଲ ଢାଙ୍କିକିତ ଆଜି ଖରାବି ହଉନି ବର୍ଷାବି ହଉନି ପାଗବି ଥଣ୍ଡା ଅଛି କାରଣ ସକାଳୁ ସକାଳୁ ବହୁତ ଜୋରେ ବର୍ଷା ହେଇଥିଲା।
ହୁଁ ହୁଁ ନାଇଁ ଆମରତ ଗାଉଁଲି ଏରିଆ ମାନେ କାଲିବି ଦିନ ଯାକ ବର୍ଷା ହେଲା କିନ୍ତୁ ପ୍ରଚୁର ମାତ୍ରାରେ ନୁହଁ ଝିପି ଝିପି ବର୍ଷା ଯେମିତି ହୁଏନିକି ମାନେ ହୁଏ ଦଶ ମିନିଟ ପରେ କମିଯାଏ। ପୁଣି ଅଧଘଣ୍ଟା ହେଇକି ଆଉ ଅଧଘଣ୍ଟା ପରେ ହୁଏ ସେମିତି ଝିପ୍ ଝିପ୍ ହଁ ଝଡିବର୍ଷା। ସେମିତି କାଲି ମାନେ ବହୁତ ଅଳ୍ପ ମାତ୍ରାରେ ହେଲା କିନ୍ତୁ ସକାଳୁ ସନ୍ଧ୍ୟା ଯାଏ ହେଇଥିଲା। କାଲି ରାତିଠୁ ରାତି ଗୋଟାଏ ନା ଦିଟାରୁ ବର୍ଷା ହେଲା ଚାରିଟା ପର୍ଯ୍ୟନ୍ତ ତାପରେ ଛାଡିଲା ଆଉ ସାତଟା ଆଠଟାରୁ ବର୍ଷା ଚାଲିଛି ଏବେ ମାନେ ଏବେ କମିଛି ଆଉ। ଆଉ କେତେ ସମୟ ଘଣ୍ଟାଟେ କେତେ ଗଲେ ଯାଇକି ଯିବୁ ଭୋଜିକୁୁ ଆଉ।
ଏଥରକ ଗୋଟେ ବହୁତ ମାନେ ବିଚିତ୍ର ଜିନିଷ ସମସ୍ତେ କୁହନ୍ତି କି ଜଗନ୍ନାଥ ଅଣସର ଘରେ ପଡ଼ିଲେ ସବୁବେଳେ ବହୁତ୍ ଗରମ ହୁଏ ଗୁଳୁ ଗୁଳି ପଡ଼ିଯାଏ ତାତି ପଡ଼ିଯାଏ କିନ୍ତୁ ଏଥରକ ଭଗବାନ ଅଣସର ଘରକୁ ଗଲେଯେ କେତେ ବର୍ଷାହିଁ ବର୍ଷା ହଉଚି କାଲିଠୁ
ହଁ ପରା ଭଗବାନ ଯେବେଠୁ ଅଣଶର ଘରକୁ ଗଲେଣି ଖାଲି ବର୍ଷାହିଁ ବର୍ଷା ଆରମ୍ଭ ସବୁଆଡ଼େ ମାନେ ଖରାହିଁ ଟୋଟାଲି ହୋଉନି। ତାପରେ ଏଥର ରଥଯାତ୍ରାବି ମାନେ ଦେଖ ରଥଯାତ୍ରାତ ଜୁନ୍ ଜୁନମାସରେ ପ୍ରାୟ ହେଇଥାଉଯେ ଗତ ବର୍ଷ ଜୁନ୍ ସତେଇଶିରେ ହେଇଥିଲା। କିନ୍ତୁ ଏଥର ଟିକେ ଡେରି ହେଇଚି ଜୁଲାଇକୁ ଯେ ଭାବୁଚି ମାନେ ରଥଯାତ୍ରାରେ ବର୍ଷା ହେଉଥିବ।
ରଥ ଯାତ୍ରାରେତ ସବୁବେଳେ ବର୍ଷାହିଁ ହୁଏ ରଥ ଆପଣ ଦେଖିଥିବେ ମାନେ ଏଇଟା କେମିତିବି ମୁଁ ଜାଣିନି ରଥଯାତ୍ରା ପୂର୍ବରୁ ବର୍ଷା ହବାଟା ହବ ଏ ଏମିତି କୁହନ୍ତିକି ଯେମିତି ମାନେ ଭଗବାନ୍ ପଠେଇଚନ୍ତିକି ରାସ୍ତା ଧୋଇ ଦିଅ କାରଣ ରଥ ଗଢିବ ଭଗବାନ୍ ଆସୁଛନ୍ତି ମନ୍ଦିରରେ
ସେଇଆତ ରାସ୍ତା ଧୋଇଦିଅ ଲୋକମାନଙ୍କୁବି ଧୋଇ ଦିଅ ସମସ୍ତଙ୍କୁ ସମସ୍ତେ ମୋ ରଥଟା ଟାଣିବେ ରଥଟା ଗଡ଼ିବ ପୁଣି କିନ୍ତୁ ବାହୁଡ଼ା ଯାତ୍ରାରେବି ସେମିତି ମାନେ ଦେ ଦେଖିବେ ରଥଯାତ୍ରା ଦିନହିଁ ମାନେ ପ୍ରବଳ ମାତ୍ରାରେ ବର୍ଷା ହେଇଥିବ ତାପରେ ବାହୁଡ଼ା ଯାତ୍ରା ଦିନବି ଆମର ଏଠିବି ରଥଯାତ୍ରା କରାଯାଏ ହେଲା ଆମେବି ରଥ ଟାଣିବା ପାଇଁ ଯାଇଥିଲୁ ଆମେ ରଥଯାତ୍ରାରେ ମାନେ ଏତେ କିନ୍ତୁ ଦେଖ ଲୋକମାନେ ଭଗବାନଙ୍କ ପ୍ରତି ଏତେ ଆକର୍ଷିତ ରୁହନ୍ତିଯେ ମାନେ ବର୍ଷାନାହିଁ ଖରାନାହିଁ କିଛିବି କେହି ମାନନ୍ତି ନାହିଁ ବାସ୍ ଆମର ଧ୍ୟାନ ହେଉଚି ରଥ ଟାଣିବାର ସେମତି ଭାବିକି ମାନେ ଆମେବି ସମସ୍ତେ ମିଳିମିଶିକି ମାନେ ବହୁତ୍ ମଜାମସ୍ତିରେ ଆନନ୍ଦର ସହିତ ମାନେ ଭଗବାନଙ୍କର ସେବା କରିବାବି ମନନୀତି ଗୁଟେ ଯେତେବେଳେ ମନକୁ ଆସେ ସେତେବେଳେ ବର୍ଷା ଖରା କିଛି ଦେଖାଯାଏନି ସେତେ ଏତେ ପ୍ରଚୁରମାନରେ ବର୍ଷା ହେଲେ ମଧ୍ୟ ଆମେ ରଥ ଟାଣିବାକୁ ଯାଉ।
ଆପଣ ଏବର୍ଷ ପୁରୀ ଆସିବେକି ନାଇଁ ରଥ ଟାଣିବା ପାଇଁ?
ନା ମୁଁ ପୁରୀ ଏବର୍ଷତ ଯାଇପାରିନି ଏଥର ଟିକେ ଘରେ ଅସୁବିଧା ଅଛି। ସେଥିପାଇଁ ଯାଇପାରନି କିନ୍ତୁ ଗତ ବର୍ଷ ମୁଯାଇଥିଲି ପୁରୀ ରଥଯାତ୍ରା କିନ୍ତୁ ମାନେ ଏତେ ମାତ୍ରାରେ ଭିଡ଼ ସେଠିଯେ ମୁଁ ଆଉ ମାନେ ରଥ ଟାଣି ପାରିଲିନି ତାପରେ ଆମର ଆମେ ଆଗରୁ ମାନେ ଘରଭଡ଼ା ନେଇକି ଯଦି ରହିଥାନ୍ତୁ ତାହେଲେ ହୁଏତ ରହିଥାନ୍ତି କିନ୍ତୁ ଆମେ କଣକି ମାଁ ମୁଁ ଆଉ ମୋର ସାନ ଭାଇ ତିନି ଜଣ ଯାଇଥିଲୁନା କିନ୍ତୁ କଣ ଟାଣି ପାରିଲୁନି ଆମେ ରଥଟା ତାପରେ ଆମର ଯୋଉ ଗାଡ଼ି କରିଥିଲୁ ସେଗାଡ଼ିବି ପଳେଇବ ବୋଲି କହିଲା ସେଥିପାଇଁ ଆମେ ମାନେ ରଥ ଟାଣିବାହିଁ ଆରମ୍ଭ ହୋଇଥିଲା କିନ୍ତୁ ଟାଣିନୁ ଆମେ। ଆରମ୍ଭ ହେଇଥିଲା ରଥ ଟାଣିବାଟା। ଆଉ ପ୍ରଥମେତ ପ୍ରଭୁ ବଡ଼ ଠାକୁ ବଳଦେବ ମାନେ ବଳଭଦ୍ରଙ୍କ ରଥ ଟଣା ହୁଏ ତାପରେ ମାଁ ସୁଭଦ୍ରାଙ୍କ ମଝିରେ ଆଉ ପଥରେତ ଯାଇଥିବ ଜଗା ଆସ ଦେ ଆଉ ଜଗାର ରଥ ଟାଣିଲା ବେଳେତ ମାନେ ବହୁତ୍ ରାତିବି ହେଇଯାଏ। କାହିଁକିନା ମାନେ ବିଭନ୍ନ ପ୍ରକାର ନୀତିକାନ୍ତିରୁ ଆରମ୍ଭ କରିକି ଯୋଉ ପହଣ୍ଡି ହେଇକି ଆସିବ ସେଇଟାହି ମାନେ ମାନେ ଏତେ ମଜା ଲାଗେ ଦେଖିବା ପହଣ୍ଡି ହେଇକି ଆସିବ ତାପରେ ଯୋଉ ଟାହିଆ ଲାଗିଥିବ ଟାହିଆଟା ଝୁଲୁଥିବ ତାପରେ ବଡ଼ ଠାକୁରଙ୍କୁ ମ ମାନେ ତିନିଟା ଠାକୁରଙ୍କୁ ନେଇକି ରଥରେ ରଖାହବ ତାପରେ ପୁଣି ତାଙ୍କୁ ସଜା ହବ ମାନେ କେତେ ସୁନ୍ଦର ସେଦୃଶ୍ୟଟା।
ପୁଣି ପୁରୀର ରାଜା ଆସିବେ ସେପୁଣି ଛେରା ପହଁରା କରିବେ ବହୁତ୍ ସାରା ରୀତିକାନ୍ତି ହବ। ତାଙ୍କୁ ବିଭିନ୍ନ ପ୍ରକାର ସବୁ ସୁସଜ୍ଜିତ କରି ତାପରେ ରଥକୁ ପୁଣି ରଥ ପାଇଁ ପୁଣି ପୂଜା ପାଠ ହୁଏ ପୁଣି ବାହ୍ୟ ଯୋଉ ସବୁ ତାଙ୍କ ଠାକୁର ଠାକୁରାଣୀ ସେମାନେ ସବୁ ରଥରେ ବିଜେ କରିବେ ତାପରେ ଯାଇକି ରଥ ଗଡିବ ଡାହୁକ ଫାଉକ ସ
ମାନେ ରଥରେ ଆମର ୟେ ଧର୍ମର ଯେମିତି ଅଛି ତେତିଶ କୋଟି ଦେବୀ ଦେବତା ମାନେ ସମସ୍ତେ ରଥରେ ବିରାଜମାନ ହୁଅନ୍ତି ସେ କେତେବେଳେ ଯେତେବେଳେ ଠାକୁରଙ୍କୁ ବିରାଜମାନ ହୁଏ ତାପରେ ରଥ ଟା ଗଡିଯାଏ ଉଂ ପାଖାପାଖି ଉଁ କିଛି ଦୂର ଯାଏ ଅଳ୍ପ କିଛି ଭିତୁରୁ ଯାଏ ତାପରେ ପୁଣି ପୂଜା ହୁଏ ତାପରେ ଆଉଥରେ ଟାଣିକି ପୁଣି ପୂଜା ହୁଅନ୍ତି ଏମିତି ହେଇ ତ ମାନେ ଗତ ବର୍ଷ ତ ଦି ଦିନ ଲାଗିଲା ରଥ ମାଉସୀ ମା ମନ୍ଦିର ପାଖରେ ପହଞ୍ଚିବା ପାଇଁ। ପ୍ରଥମ ଦିନ ଟାଣିଲେ ରା ତି ଯାଏ ତାପରେ ଅଧାରେ ରହିକି ପୁଣି ଦ୍ଵିତୀୟ ଦିନ ପରେ ଯାଣନ୍ତି ଆଉ ଯୋଉ ଦିନ ରୁହନ୍ତି ଅଧାରେ ମାନେ ସେତେବେଳେ ସେ ରଥରେ ହିଁ ମାନେ ପ୍ରଭୁଙ୍କର ପୂଜାପାଠ ହୁଏ ତାଙ୍କ ଅନ୍ନ ଭୋଗଟା। ଯାହା ଯାହା ବି ସବୁ ହଉଛି ନତିକାନ୍ତି କଳ ସେଟା ତାପରେ ମାନେ। ହୁଁ, ଆପଣ ଦେଖିଥିବେ ପୁରୀ ମନ୍ଦିରରେ ବି ଯେତେ ମାତ୍ରାରେ ଲୋକ ଭିଡ଼ ଥାନ୍ତି ପ୍ରଭୁଙ୍କ ଦର୍ଶନ ପାଇଁ। ମାଉସୀ ମା ମନ୍ଦିର ରେ ଯେତେବେଳେ ପ୍ରଭୁ ଯାଆନ୍ତି ସେଠେବେଳେ ଆହୁରି ଅଧିକ ଭିଡ ଥାଆନ୍ତି ସେଠି।
ଆପଣ ଜାଣିଛନ୍ତି ଯେତେବେଳେ ଜଗନ୍ନାଥ ଏଇ ଯୋଉ ଅ ଏ ବର୍ତ୍ତମାନ ଅଣସର ଘରରେ ପଡିଛନ୍ତି। ଏବେ ଆଉ ଜଣେ ଠାକୁର ଅଛନ୍ତି ଜଗନ୍ନାଥଙ୍କୁ ବର୍ତ୍ତମାନ ଦର୍ଶନ ଯେହେତୁ ଭକ୍ତ ମାନେ କରିପାରିବେନି ଏବେ ବର୍ତ୍ତମାନ ପନ୍ଦର ଦିନ ତ ସେମାନେ ଅ୍ଲାରନାଥ ଯାଆନ୍ତି ଆପଣ ଜାଣିଛନ୍ତି।
ହୁଁ, ହୁଁ ଜାଣିଛି ସିନା ମାନେ ଜଗନ୍ନାଥ ଠାକୁର ଯେତେବେଳେ ଶ୍ରୀମନ୍ଦିରରୁ ବାହାରି ଯାଆନ୍ତି ତାପରେ ଅଲାରନାଥ କୁ ପୂଜା କରାଯାଏ ମାନେ ଲୋକ ତାକୁ ବି ଦର୍ଶନ କରନ୍ତି। ସେଟା ବି ଭଗବାନଙ୍କର ପ୍ରତି ସ୍ୱରୂପ କୁହନ୍ତି।
ଆଜ୍ଞା।
ଆପଣ ଦର୍ଶନ କରିଛନ୍ତି କେବେ?
ହଁ ମୁଁ ଯାଇଛି ଗୋଟେ ଥର ସେଠି ଦର୍ଶନ କରିକି ମୁଁ ଆସିଛି ମାଉସୀ ମା ମନ୍ଦିରରେ ମୁଁ ଯାଇକି ଦର୍ଶନ କରିଛି। ଏବେ ତ ଏବେ ତ ବହୁତ ବର୍ତ୍ତମାନ ହେଇଗଲାଣି ଆଧୁନିକରଣ। ସେଥିପାଇଁ ବ୍ୟାରିକେଡ ବ୍ୟବସ୍ଥା ଶୃଙ୍ଖଳାରେ ସହିତ ଯିବା ଆସିବା ପାଇଁ ବହୁତ ପ୍ରକାର ବର୍ତ୍ତମାନ ଆଇନ ଶୃଙ୍ଖଳାଣ ଶୃଙ୍ଖଳା ବର୍ତ୍ତମାନ ପାଳନ ହଉଛି। ଆଗୁରୁ କିନ୍ତୁ ବହୁତ ଭଲ ଥିଲା ଛୁଆବେଳେ ପୁରା ପାଖକୁ ଯାଇକି ଦର୍ଶନ କରିହଉଥିଲେ ଯୋଉଟା କି ଏବେ ଆଉ କରିହଉନି।
ହ ହଁ, ତାପରେ ଆମର ଏଇଠି ଯୋଉ ରଥ ଡ଼ା ହୁଏ ନାଇଁ କି। ରଥ ମାନେ ଆମ ସହରରେ ଦେଖିଥିବେ ମାନେ ରଥଯାତ୍ରା ତ ଆମ ଓଡିଶାରେ ପ୍ରସିଦ୍ଧ ହଉଛି ପୁରୀ ଜିଲ୍ଲାରେ। କିନ୍ତୁ ବିଭିନ୍ନ ପ୍ରକାର ଜିଲ୍ଲାରେ ଯୋଉଠି ଯୋଉଠି ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଠାକୁରଙ୍କ ମନ୍ଦିର ଅଛି ସି ସେଠି ସବୁ ରଥ ଯାତ୍ରା ପାଳନ ହୁଏ। ଆମର ଏଠି ବି ମାନେ ରଥଯାତ୍ରା ବହୁତ ଧୁମଧାମରେ ପାଳନ ହୁଏ କିନ୍ତୁ ଗୋଟେ ରଥ ହୁଏ ଗୋଟେ ରଥରେ। ତିନି ଠାକୁରଙ୍କୁ ବିଜେ କରନ୍ତି ତାପରେ। ପୁଣି ମାଉସୀ ମା ମନ୍ଦିର ଆମର ଏଠି ଆସିକି ଆମ ମାଉସୀ ମା ମନ୍ଦିରଠୁ। ମାନେ ପାଖାପାଖି ଚାରି କିଲୋମିଟର ଜଗନ୍ନା ରଥ ମନ୍ଦିର ମାନେ ଚାରି କିଲୋମିଟର ହିଁ ପୁରା ରାତି ସାରା ଲୋକ ରଥ ଟାଣନ୍ତି। ପୁରା ନଦିଆ କୀର୍ତ୍ତନ ଠୁ ଆରମ୍ଭ କରିକି ଘଣ୍ଟ ଘଣ୍ଟି ସବୁ ଶୁଭା ଯାଉଥିବ। ତାପରେ। ଉ ପୋଲିସ ବାହିନୀ ସବୁ ସୁରକ୍ଷା ପାଇଁ ଥିବେ ମାନେ ତାପରେ ଦମକଳ ଥିବ ସେଠି। ତାପରେ ଆମ୍ବୁଲାନ୍ସ ଥିବ ସବୁ ମାନେ ଯେକୌଣସି ବି ଛୋଟ ଅସୁବିଧାଟେ ହେଲେ ବି ମାନେ ଶୀଘ୍ର ସେମାନଙ୍କର ଯେମତି ଉପଚାର ହେଇପାରୁଥିବ। ସେମତି ମାନେ ବିଭିନ୍ନ ପ୍ରକାର ସୁବିଧା କରିକି ରଥ ଟାକୁ ଟାଣିବା ଆରମ୍ଭ କରନ୍ତି।
ଗଲା ବର୍ଷଟା ତ ଆଉ ଗଲା ବର୍ଷ ଟା ତ ତମ ଅ ରଥଯାତ୍ରା ବର୍ତ୍ତମାନ ଆହୁରି ବିଶାଳ ହେଇଯାଇଛି ଆହୁରି ବଡ ସମାବେଶ ହଉଛି। ଯେମିତି କିିି ଦିନେ କି। ଆମର ଯୋଉ ହେଲା କୁମ୍ଭ ମେଳା କୁମ୍ଭ ମେଳାରେ ବର୍ତ୍ତମାନ ବର୍ତ୍ତମାନ ଶହ ଶହ ଲୋକ ବର୍ତ୍ତମାନ ଶ୍ରଦ୍ଧାଳୁ ଯାଇକି। ନିଜର ମାନେ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ବୁଡ ଦବା ପାଇଁ ଗଲେ ସେଠି ବହୁତ ସାରା। ସ୍ଵେଚ୍ଛାସେବୀ ସଂଗଠନ ଆସିକି ଏମିତି ଅନ୍ନ ଦାନ କରିବା ଜଳ ଦାନ କରିବା ବହୁତ ପ୍ରକାର ଏମତି। ମାନେ ଉଁ ମାନେ ଶ ଶସ୍ୟ ଶସ୍ୟା ସେବୀ କାମ ସେଠିକିନା ସବୁ କରୁଥିଲେ। ତ ଲୋକମାନଙ୍କୁ ବହୁତ୍ ସାହାଯ୍ୟ ଏବଂ ସହଯୋଗ ମିଳିଲା ବର୍ତ୍ତମାନ ସେଇ ସେମ ଜିନିଷ ବର୍ତ୍ତମାନ ଆମ ଦେଖିବାକୁ ମିଳୁଛି ରଥଯାତ୍ରାରେ ଗଲା ବର୍ଷ ଆପଣ ଦେଖିଥିବେ ବହୁତ୍ ବଡ ବଡ ସବୁ ଅ ଯୋଉମାନେ ସବୁ ବଡ ବଡ ଇଣ୍ଡଷ୍ଟ୍ରିଆଲିସ ସେମାନେ ସବୁ ନିଜର ଅ ଯୋ ଆଉ ବଡ ବଡ ସବୁ ଖାଁ ଖାଦ୍ୟର ଭଣ୍ଡାର ସବୁ ଲଗେଇଥିଲେ ଲୋକମାନଙ୍କୁ ମୁକ୍ତ ହ ଭିତରେ ଅ ଖାଦ୍ୟ ଏବଂ ବସ୍ତ୍ର ମଧ୍ୟ ଦାନ ହଉଥିଲା। ଅ ଲୋକମାନେ ସେଠି ସେବା ମଧ୍ୟ ଦାନ କରିବା ପାଇଁ ଯାଉଥିଲେ। ସେଠି ଓ ଓ ଓପ ମାନେ ଯୋଉ କହନ୍ତି ମୁକ୍ତ ରୋଷେଇ ଶାଳା ର ବ୍ୟବସ୍ଥା ଥିଲା।
ଅଁ ହଁ ଜାଣିଛି ଆମର ଏଠି ରଥଯା ରଥଯାତ୍ରାରେ ବି ସେମିତି ଦିଅନ୍ତି ହେଲା। ମାନେ ଶ୍ରଦ୍ଧାଳୁ ମାନଙ୍କୁ ଭକ୍ତ ମାନଙ୍କୁ ଯେତିକି ଆସନ୍ତି ସେମାନଙ୍କୁ ଖାଇବା ପାଇଁ ଦିଅନ୍ତି। କିନ୍ତୁ ଆପଣ ଉଁ ଆପଣଙ୍କୁ ଇଏ ଜାଣିଥିବେ ଶ୍ରାବଣ ମାସରେ ଯୋଉ ଜଳାଭିଷେକ ହୁଏ। ଭଗବାନ ଶିବଙ୍କୁ ଜାଣିଥିବେ ମାନେ ସେତେବେଳେ ମାନେ ଦେଖ ସେତେବେଳେ ଆ ଆମେ ବି ଯାଉ ଏମତି ପାଣି ଢାଳିବା ପାଇଁ ପ୍ରଭୁଙ୍କ ସହିତ ଯାଉ ସେତେବେଳେ ସେତେବେଳେ ମାନେ ଲାକ୍ଷାଧିକ ସେଠି ଯେତେବେଳେ ଆମେ ପହଁଞ୍ଚୁ ପ୍ରଥମ ସମ୍ବାର ଚାରିଟା ସମ୍ବାର କିମ୍ବା ପାଞ୍ଚଟା ସ ମ୍ବାର ଏମିତି ପଡ଼େ ଯୋଉ ପାଣି ଢାଳିବା ପାଇଁ ଯାନ୍ତି। ମାନେ ରାତିଠୁ ସେଟେ ଲାଇନ୍ ଲମ୍ବେଇକି ଥିବେ ସେଠି ମାନେ ବିଭିନ୍ନ ପ୍ରକାରର ଲୋକ ମାନେ ଯୋଉମାନେ କି ମାନେ ମାନେ ଅନ୍ନ ପ୍ରସାଦ କରିଥାନ୍ତି ଯେକୌଣସି ଜିନିଷ ବି ଖାଇବା ପାଇଁ ମାନେ ସେ ଠିକି ଆପଣ ଯଦି ଯିବେ ତାହେଲେ ଆପଣଙ୍କୁ କିଛି କିଣିକି ଖାଇବାକୁ ପଡିବନି ସବୁ ସେମାନେ ମାନେ ଦାନ କରନ୍ତି। ଭକ୍ତ ମାନଙ୍କ ଗଣରେ ଖାଆନ୍ତି ଯହା ଦ୍ୱାରା କି ସେମାନେ ମଧ୍ୟ କି ଛି ଭଗବାନଙ୍କର ଆଶ୍ରୀର୍ବାଦ ପାଇବା ପାଇଁ ସେମାନେ ବି ସେମିତି କିଛି କରନ୍ତି ତାପରେ ଆମର ବି ଉଁ ସେବା ମନୋବୃତ୍ତି ଅଛି ଆମେ ବି ମାନେ ଜଳ ଢାଳିବା ପାଇଁ ଯାଉ। ମୁଁ ଅବଶ୍ୟ କେବେ ଯାଏନି କିନ୍ତୁ ମୁଁ ବହୁତ୍ ଥର ସେବାରେ ଯାଇଛି ସେବାରେ ଗଲେ କଣ କି ସେମାନଙ୍କୁ ଦେଖିଥିବେ ଚାଲି ଚାଲି ଯାଇକି ତାଙ୍କ ଗୋଡ ହାତ ବି ବହୁତ୍ ବଥା ହବ ସେଠି। ତାପରେ ଆମେ ତାଙ୍କର ସ ସେବା କରିବା ପାଇଁ ବି ଯାଉ ଯାହା ଦ୍ଵାରା କି ଭଗବାନଙ୍କର ଆଶ୍ରୀର୍ବାଦ ଆମେ ବି କିଛି ପାଇଥାଉ। କିନ୍ତୁ ସ ସେମିତି କିଛି ନୁହେଁ କେବଳ ଭଗବାନଙ୍କ ରା ସ୍ତାରେ ସେମାନେ ଯାଉଛନ୍ତି ସେଥିପାଇଁ ହିଁ ଆମକୁ ସେବା ମନବୃତି ଦକାରେ। ଅ ସବୁବେଳେ ସମସ୍ତ ସମୟରେ ଯେକୌଣସି ବି ମଣିଷ ଯଦି କିଛି ଅସୁବିଧାର ସମ୍ମୁଖୀନ ହଉଛି ତାହେଲେ ଆମକୁ ଆମ ଭିତରେ ଗୋଟେ ମାନେ ତାଙ୍କ ପ୍ରତି ସେବା ତାଙ୍କ ପ୍ରତି ଦୟା ଆସିବା ଦରକାର୍ ଯେକୌଣସି ବି ଅସୁବିଧା ସେମାନଙ୍କର ହଉ। ସେମିତି କିଛି ନାହିଁ ଯେ ସେମାନେ ଭଗବାନଙ୍କ ସେବା କରୁଛନ୍ତି ତାହେଲେ ହିଁ ଆମକୁ ପୁନ୍ୟ ମିଳୁ ସେମିତି ନୁହଁ। ସେମାନେ ଯେକୌଣସି ସମୟରେ ଯେକୌଣସି ପରିସ୍ଥିତି ଟିକେ ଯଦି ଖାଇବାକୁ ପାଉନି ଆମେ ଆମ ହାତରୁ ଯଦିସ ସକ୍ଷମ ଅଛି ଆମେ ତାକୁ କିଛି ଖାଇବାକୁ ଦେବା। ପିନ୍ଧିବାକୁ ପାଉନା ଯଦି ଆମ ହାତରେ ସକ୍ଷମ ଅଛି ଅମେ ତାକୁ କିଛି ପିନ୍ଧିବାକୁୁ ଦ ଯାହା ଦ୍ଵାରା କଣ କି ମାନେ ଉଁ କଥାରେ ଜାଣିଥିବ ମାନେ ମାନବ ସେବା ହିଁ ଈଶ୍ୱର ସେବା।
ହୁଁ ହୁଁ।
ସେମିତି ହିଁ ମାନେ ସ ମାନବ ସେବା କରିକି ହିଁ ଆମେ ଈଶ୍ୱରଙ୍କୁ ପ୍ରାପ୍ତି କରିପାରିବା ଓ ତାଙ୍କୁ ଆଶ୍ରୀର୍ବାଦ ପାଇପାରିବା।
ସେଥିପାଇଁ ତ ବିବେକାନନ୍ଦ ମଧ୍ୟ କହିଥିଲେ। ଜୀବଙ୍କ ସେବା ହିଁ ହଉଛି ଶିବଙ୍କ ସେବା।
ହଁ।
ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆପଣଙ୍କର ଉଚ୍ଚ ବିଚାର ଧାରା ଏବଂ ଏସବୁ ଜିନିଷ ଶୁଣିକି ମୁଁ ଆଶା କରିବି କି ଆମେ ଆଗକୁ ବି ମଧ୍ୟ ଏମିତି କଥା ହେବା। ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ଧନ୍ୟବାଦ।
ଧନ୍ୟବାଦ୍ ମୋତେ ବି ଖୁସି ଲାଗିଲା।